ରେ କଣ କରିବା?
ଖାଇ ସାରିଲୁଣୁ?
ନା ମୁଁ ଖାଇନି।
ଆଉ କଣ ବର୍ଷା ହଉଚି?
ହଁ ଆମ ଏପଟରେ ବର୍ଷା ହଉଥିଲା। ପାଣି ରାସ୍ତାରେ ହେଇଯାଇଛି ମେଞ୍ଚେ ମେଞ୍ଚେ ପାଣି। ଆଉ ନାଳ ଆମର ଥିଲା, ନାଳ ଆମର ହେଇ ପଲା ବନ୍ଦ କରିଦେଇଛନ୍ତି ପାଣି ଯାଇ ରାସ୍ତାରେ ଜମିଛି ଆଣ୍ଠି ଆଣ୍ଠି ପାଣି।
ନଈରେ କୁମ୍ଭୀର ଆଇଛି। ହଁ।
ଆଉ ତୁମ ଏଇଆଡେ ମାଛ ଧର ନା ନଈରେ ତୁମର ନଈ ଅଛି?
ହୁଁ ଆମର ମାଛ ଡେଇଁଲାଣି ଶଉଳ ଗବ ଗବ
ଆଉ ସବୁ କୋଉ କୋଉ ମାଛ ପଡିଛି?
ମାଛ ଶେଉଳ ଆଉ ଆଉ କି ମାଛ ରୋହି।
ତୁମର ବାହାଘର ତୁମ ଗାଁ ରେ ହଉଛି ନା କଣ ପା?
ହୁଁ
ଭୋଜି ଖାଇବାକୁ ଯାଉନାଇଁ କି?
ହଁ ମଟନ ହାତ
ଆଉ କଣ ହେଇଛି?
ଭାତ ଆଉ ପୋଟଳ ରସା, ମଟନ। ଛେନାପୋଡ଼
କାଲି ତରକାରୀ ହେଇନି?
ନାଁ।
ଆ କ୍ଷୀରି ହେଇଚିନା?
ହୁଁ।
ଆଉ ତମକୁ କଁ ଭଲ ଲାଗେ?
ମତେ ଭଲ ଲାଗେ ମଟନ୍ ଟିକେ ଟିକେ ଝେ ଚିଙ୍ଗୁଡ଼ି ଟିକେ।
ଆଉ ତୁମେ
ହାଲୋ ଖେଳ ହାରିଗଲା ଇଣ୍ଡିଆ।
କଣ?
ହଁ ଇଣ୍ଡିଆ ହାରିଗଲାରେ।
ଆଜି ଇଣ୍ଡିଆର ଖେଳ ଅଛି?
ଥିଲା ଆଜିନା କଣ ଆସିଥିଲା
ଆଉ ତୁମେ କଁ କରୁଚ ଏବେ?
ମୁଁ ବର୍ଷାରେ ଭିଜୁଚି ବର୍ଷା ପକେଇଲା ହୁଁ କଁ କରିବା ତମେ ତମେସିନା ଖାଇବ ବାସ୍ ପସନ୍ଦ ହେଟା ରୁଟି ଭଜା ଖାଇବ ହେଲେ କଁଟେ
ଆଉ ତୁମେ ଘରକୁ ଯିବ କେତେବେଳେ?
ଯିବା ଦଶଟା।
ବର୍ଷା ଛାଡ଼ିନେ ଯିବ?
ହଁ। ଆଜି
ଆଉ ତୁମେ ଖେଳୁଚ କଁ ସବୁ?
ଖେଳୁଚି
କୋଉ କୋଉ କୋଉ ଖେଳ କୋଉ କୋଉ ଖେଳ ଶିଖିଚ କ୍ରିକେଟ୍ ଶିଖିଚ? ହକି ଭଲିବଲ୍ କବାଡ଼ି ଆମ ଗାଁରେ ଏପଟରେ ମେଞ୍ଚେ ପ୍ରକାର ଖେଳ ହୁଏ।
ଆମର ସବୁ ଖେଳ ଅଛି କିନ୍ତୁ ଖେଳ ହଉନି ବାରିଶ୍ ବର୍ଷା ହଉଚି
ଆପ୍ ଆଉ ତୁମେ ପାଠ ପଢୁଚ?
ପାଠ ପଢିକି ହେଇ ସାରିଲିଣି। ପାଠ ପଢି ପଢି ମୁଣ୍ଡ ଗଡ଼ିଲା।
ତୁମେ କୋଉସାରଙ୍କ ପାଖରେ ଯୋଉ ଟିଉସନ୍ ହଉ
ଭରତନା ଗେଲା କରନ୍ତି ବିଦା କରିଚନ୍ତି ପନ୍ଦର ଥର। ବାଡ଼ି ଠଙ୍କଡମ୍ପି
ମାରନ୍ତି ତମକୁ?
ହଁ ଆଇଚ ଟିଉସନ୍ ଯାଏ ଛଅଟା ଟୁ ବାରଟା ପର୍ଯ୍ୟନ୍ତ। ଓ ପରେ ଯିବା
ଆଉ ତମେ ଜଗନ୍ନାଥ ଠାକୁରଙ୍କୁ ଜାଣିଚ ଏ ତାଙ୍କ ସେ ପୁରୀ ସେ ପୁରୀରେ ରୁହନ୍ତି ତାଙ୍କର ଏବେ ରଥଯାତ୍ରା ହଉଚି ସେ
ଓ ଭାଇ ଆମେକୁ ତମେ ତମେ କେବେ ଯିବ ଆମେ ବୁଲି କାଲି ଗଲୁ ଯିବୁ
ଯିବ
ହୁଁ
ଆଉ ତୁମେ ସେଟିକି ଗନେ ଠାକୁରଙ୍କ ପାଖରେ ଭୋଗ ଲାଗିବ ଖାଇବା ପାଇ ପ୍ରସାଦ ବଣ୍ଟା ହବ ରଥରେ ଠାକୁରଙ୍କର ତିନି ଠାକୁର ଆସିବେ ପଦାକୁ ସେଠି ତାଙ୍କର ମେଞ୍ଚେ ଯେମିତି ସବୁ ଥାଏ ଯେମିତି ପୂଜା କରନ୍ତି ତାଙ୍କର ସବୁ ଥାଏ ସେଇଟା କରିସାଇଲା ପରେ ରଥକୁ ଆସିବେ ରଥରେ ଆସିସାଇଲା ପରେ ପୂଜା କରିକି ତା ମାଉସୀ ବାଡି ନିଆଯିବ ମାଉସୀ ବାଡିରେ ସେଟି ସେ କିଛି ଦିନ ରହିବେ ତାପରେ ମେଞ୍ଚେ ଲୋକ ଯାଆନ୍ତି ସେଟି
ତମେ କେବେ ଯାଉଚ? ଆମେ କେବେ ଯାଉଛୁ କାଲି ଯିବ ଆମେ ବି ଚାଲୁ
ତୁମେ ତାତରେ ବସ ରେ ଯିବ ନା ଟ୍ରେନ ରେ ଯିବ?
ଆମର ଗାଡି ବୁକିଂ ହବ କାର।
ଚାରିଚକୀଆ ଟି ଯିବ
ଅ ଭାଇ
ଆଉ ତୁମ ସାଙ୍ଗ ଫାଙ୍ଗ ମିଶିକି ଯିବେ କେତେ ଜଣ ଯିବ?
ହୁଁ ଦଶ ଜଣ।
ଦଶ ଜଣ ଯିବ ଦିଟା କାରରେ ଯିବ
ହୁଁ ତମେ କିଏ କିଏ ଯିବ ଗାଁ ପିଲା
ଆମେ ମୁଁ ମୋ ଗୋଟେ ସାଙ୍ଗ ତା ସାଙ୍ଗର ଭାଇ ତା ର ଭଉଣୀ ଆମେ ଚାରି ପାଞ୍ଚ ଜଣ ଯା ଜୀମୁ ଟ୍ରେନ ରେ ସେଟି ବ ଟିକେଟ କାଟିମୁ ଟିକେଟ କାଟି ସାଇଲା ପରେ ବସି
ମୋ ପାଇଁ ଗୋଟେ ମାଣ୍ଡୁ ସେଟିଂ କରିଦେ ମା ମୋ ପାଇଁ ଗୋଟେ ମାଣ୍ଡୁ ସେଟିଂ କରିଦିଅ ମୁଁ ଏକା। ଜାଣିନା ଘର କଲେଜେ ପଡିକି ସଇଲାଣି
କଲେଜରେ ଆଉ ପଢୁନ
ହୁଁ ବିଏ ପାସ୍।
ବିଏ ପାସ୍ କଲଣି?
ହୁଁ ଆଇପା ଯିତରେ
ଆଉ ତୁମେ ଆ ପାଠ ପଢିବନି ଆଉ ଆଗକୁ
ନା ପାଠ ପଢି କଣ କରିମି କଣ କଲିଣି କଁ କରିମି ମୁଁ କିଛି କରିବିନି ଖାଇମୀ ପିଇମି ଶୋଇ ପଡିବି
ସ ସକାଳୁ ଉଠେଇକି ଆଜି କଁ କରୁଚ?
ଦବା ହେତିକି ମୁଁ ଚାହୁଁଥିଲି।
ହଁ, ଆଉ ତାପରେ?
ଆଉ ଉଠିକି ଖାଇ ଶୋଇଲି।
ହଁ ତାପରେ?
ଆଜି ଆଜି ଆଜି ରବିବାର ତୁମେ କଣ କରିଛ? କଣ ଖାଇଛ?
ଆଜି ମଟନ ପ୍ଲାନିଂ ଥିଲା।
ହଁ।
ତମେ କଣ ଖାଇଲ ସବୁ?
ଆଜି ମୁଁ ସକାଳୁ ଉଠିକି ହାଟକୁ ଯାଇଥିଲି ହାଟରେ ସେଠି ମାଛ ହଁ ଚିକେନ୍ ଆଣି ହୁଁ ଆଣିକି ଘରେ ତରକାରୀ କରିନୁ ତରକାରୀ କରିକି ମୁଁ ଖାଇବି। ଖାଇସାରିକି ଶୋଇମି ଶୋଇ ସାରିଲା ପରେ ଉଠିନି ଉଠିକି ଘର କାମ କିଛି କରିନି ଘର କାମ କରିସାରିଲା ପରେ ଖେଳି ଖେଳିବାକୁ ଗନି ସେଠି ଆମେ ସାଙ୍ଗମାନେ ସବୁ ମିଶିକି ଖେଳିନୁ ତା ପୁରା ଗୋଟେ ପେ ଗୋଟେ ଖେଳ ସରିଲା ପରେ ଗୋଟେ ସାଙ୍ଗ ଝଗଡା କଲା, ଝଗଡା କରିସାରିଲା ପରେ ଉଁ ସେଠି ଗଣ୍ଡଗୋଳ ହେଲା ଗୋଟେ ପିଲାର ତାର ସେଠି ହାତ ଭାଙ୍ଗିକି ଭାଙ୍ଗି ଗଲା। ତାପରେ ତାକୁ ମେଡିକାଲ ନେଲୁ, ମେଡିକାଲରେ ଔଷଧ କିଣିନୁ ଔଷଧ କିଣି ସାରିଲା ପରେ ତାକୁ ଆଉ ଘରକୁ ଆଣିଲୁ ତାପରେ ଗାଁରେ ଆମର ଝଗଡା ହେଲା। ହେ, ହେଇ ସାରିଲା ପରେ ତାକୁ ଛାଡିକି ଘରକୁ ଆଣିଲୁ।
ହଁ।
ତାପରେ ରାତିରେ ଫେରେ ଖାଇନୁ ଖାଇସାରିକି ପକୁଡି କନୁ ବର୍ଷା ପାଇଁ। ପକୁଡି କରିକି ଖାଇଲୁ।
ଏ ସବୁ ତାନେ ଖାଦ୍ୟ ଖାଇଛ ଆଜି।
ତୁମେ ତ ବାହାଘରିକ ପଳେଇଲ।
ରବିବାରରେ ମଜା ଉଠେଇଲ।
ହଁ ଆଉ ତୁମେ ସୋମବାର ଦିନ କଣ କରିବ?
ଆଁ।
ସୋମବାର ଦିନ କଣ କରିବ?
ସୋମବାର ଦିନ ଭାତ ଡାଲମା।
ଆଉ କଣ କରିବ?
ଆଉ କିଛି ନୂହେଁ।
ଆଉ ତୁମେ ଖେଳିବୁନ କି ଆଉ ଖେଳିବାକୁ ଯାଉନ କି?
ହୁଁ।
ରଜରେ ସବୁ ବୁଲିବା
ହେ କୋଉ ଜାଗା ବେ? ହଁ। ପାହାଡ ରେ ମୟୂରୁ ଦେଖିଲ?
ମୟୂର ଦେଖିନୁ, ମୟୂର ଦେଖିକି
ବାପା ଯେତେଳେ ଘରରୁ ଆସି ହେଲା କ ଜ
ସେିକି ଆସିଥିଲ
ବ ଖାଇ ଘରେ କାମ ହଉଛି ମୋର ଘରେ କାମ ହଉଛି। ପଢିଲ
ବର୍ଷା ହେଇଚି ବର୍ଷା ହେଲା ଘଡଘଡି ହେଲା ବିଜୁଳି ହେଲା। ବିଜୁଳି ହେଲା ଯେତେବେଳେ ଆମେ ଗୋଟେ ସାଙ୍ଗକୁ କହିଲୁ ଟିକ ରହିଯା
ଭଲ ଲାଗିବ।
ଆ ତୁମେ କଣ ସବୁ କଲ ରଜରେ?
ରଜରେ ପିଠା ଖାଇଲୁ କୁହ। ପିଠା ବୁଲିଲୁ ଖାଇଲୁ ପିଇଲୁ। ଏଇଆ ସବୁ ବର୍ଷା ଫର୍ଷା ହେଲା ରାସ୍ତାରେ ହୁଁ
ଆଉ ତୁମର ଠାକୁର ବସନ୍ତି ରଜରେ ରାମ ରଜା
ହଁ ଭଷାଣି ହେଲା। ବର୍ଷା ହେଲା।
ଠାକୁର ବୁଲେଇଲ ନାଚିଲ ମଦ ପିଇଲ
ନାଁଲୋ ହେଗୁଡ଼ା ଆମେ ନଉନୁ।
ଆଉ କଣ ସବୁ କଲ?
ଖାଇଲୁ ପିଲୁ ବସିଲୁ। ଶଣିବ ତ ମାମର୍ଗ
ଆଉ ତୁମେ ଆଜି ଘରକୁ ଯିବ କେତେବେଳେ ଯିବନି କି ଘରକୁ ଆଜି ଆଉ ତୁମ ଠାକୁ ବୁଲିଲା ଆଉ ଖାଦ୍ୟ ହେଇଥିଲା? ଖାଇ ତାପରେ ଭୋଜି ହେଲା?
ଫାଇ ସେଭ
ଠାକୁରଙ୍କ ଥରେ ଭୋଜି ହବା କଥା ଠାକୁର ବସିବେ ପୂଜା ହବ ପୂଜା ହେଇସାରିଲା ନନାକୁ ଡକାହବ ନନା ପୂଜା କରିବେ ତାପରେ ଗାଁ ରେ ପୂଜା କର ଭୋଗ ବାଣ୍ଟିବ ଭୋଗ ବାଣ୍ଟି ସାଇଲା ପରେ ସିଏ ସେଠିକି ଯିଏ ସେଠି ସଂକଳ୍ପ କରନ୍ତି ସିଏ ନ ହେଇକି ଆସ ଏମତି ଘଣ୍ଟ ବାଡା ହୁଏ ତାଙ୍କୁ ନେଇକି ଆସି ସାରିଲ
ଗଲା
ଆଉ ତୁମ ଘରେ ତୁମ ଘରେ ସବୁ ଭଲ? ତୁମ ଘରେ ସବୁ ଭଲ ନା ତୁମ ଘରେ ସବୁ ଭଲ ନା?
ହ ଯାହା ତ ପ
ତୁମ ସାଙ୍ଗ କାଳେ ଜଣକୁ ପଟେଇଛି?
ପଟେଇକି କନ ନା ଆଉ
ସିଏ କାଳେ ସବୁବେଳେ ଗପୁଛି? ସେ ଝିଅଙ୍କୁ ଡାକୁଛି ଆଉ ତୁମେ କାଳେ କାଳେ ତାଙ୍କୁ ପଇସା ପଠଉଛ।
ହୁଁ। ମୋଟାମୋଟି ରହୁଛିନା ନାହିଁ? ଓ।
ଆଉ ତୁମେ ଆଉ ତୁମେ କଣ କରୁଚ ଘରୁକୁ ଯାଉଛ ବୋଧେ? ଦୋ ତୁମେ ଦୋ ଦୋକାନରେ କ କାମ କରୁ ଚନା କଣ ପେ କୋଉ କଣ କାମ କରୁଚ?
କଣ ଭିକ ମାଗିକି ଚଳିବା କଥା ଆଉ।
ଭିକ ମାଗିକି ଚଲୁଚ?
ହୁଁ ହୁଁ।
ଆଉ ସବୁ ଯାଇଁକି କଣ ଆଣୁଚ?
ହୁଁ।
ତମେ ଭିକମାଗିବା କଣ ଚାଉଳ ନଡ଼ିଆ ଗୁଆ ଦଉଚନ୍ତ?
ହୁଁ ହୁଁ ଦେବେନି କୁଆଡେ ଯିବେ।
ଆଉ ତୁମର ମେଞ୍ଚେ ଲୋକ ଚିହ୍ନା ନା ଚିହ୍ନା ନାହିଁ?
କୋଉଥିରେ?
ତୁମ। ଧର ମୋର ଗୋଟେ ଘର କାମ ହବ ତୁମେ ଗୋଟେ ଲୋକ ଦେଇପାରିବ ଯି ମୁଲି?